ହାଲୋ।
ହୁଁ କଣ କରୁଛ?
ବସିଛି। ତମେ?
ମୁଁ ବି ବସିଛି। ଖିଆ ପିଆ ସାରିଲାଣି?
ହଁ ଖାଇବା ସରିଲାଣି। ତମେ ଖାଇ ସାରିଲଣି?
ହଁ। ଆଉ କଣ ଆଇଟମ୍ ହେଇଥିଲା? ମୁଁ ଖାଇଥିଲି ଭାତ ଡ଼ାଲମା। ଭାତ ଡ଼ାଲମା ଆଳୁ କଲରା ଚିପ୍ସ ଆଉ ପୋଟଳ ଆଳୁ ମସଲା ଭଜା ହେଇଥିଲା।
ଉଁ ହୁଁ। ମୁଁ ବି ସେଇ ଭାତ ଡାଲି ଛତୁ ଭଜା ଆଳୁ ସାରୁ ଟମାଟୋ ପୋଟୋଳ କୁ ଦଳା। ଆଉ ମାଟିି ଆଳୁ ଭଜା।
ଆଉ କଣ କୁହ? ଦେହ ଭଲ ଅଛି?
ହଁ। ତମ କଥା ଗୁଡ଼ା ଟିକେ କଟି କଟି ଆସୁଚି। ହଁ।
ମୁଁ କହିଲି ଦେହ ଭଲ ଅଛି?
ହଁ ଦେହ ତ ଭଲ ଅଛି। ହେଲେ ଟିକେ ଥଣ୍ଡା ହେଇ ଯାଇଛି ଆଉ।
ବର୍ଷା ତ ଲାଗି ରହିଛି ଆଜି ଦିନ ମାନ।
ହୁଁ।
ତମ ଆଡ଼େ?
ଆମକୁତ୍ରେନିଂଗ ବର୍ଷା ସକାଳୁ ପୁରା ଲାଗଛି।
ଏବ ଜଷ୍ଟ୍ନଏଇ ଦଶ ମିନିଟ୍ ହେଲା ଛାଡ଼ିଚି ଆମ ଆଡ଼େ।
ହଁ।
ହଁ ଆଉ କଣ? କୁହନ୍ତୁ ରଥଯାତ୍ରା ବୁଲି ଯିବେ?
ହଁ ଆମର ଏଇଠି ମନ୍ଦିର ଅଛି ଆମର ସେଇଠିକି ଯିବୁ ଆଉ।
ଗାଁ ରେ ହୋଉଛି ଦେଖି ଦେବେ ଆଉ।
ହଁ।
ଆଉ ଆମକୁ ଡାକୁ ନାହାନ୍ତି ଏକା ଏକା ଦେଖିବେ ଆଉ।
ଆସ ତମେ ଏକୁଟିଆ କାଇଁ ଆସିବ ସମସ୍ତେ ଫ୍ୟାମିଲିକୁ ନେଇକି ଆସ ଦେଖିକି ଯିବ। ଆମ ଗାଁ ମନ୍ଦିରର ବି ବୋହୁତ୍ ବୁଲିବ।
ଉଁ ହୁଁ।
ଏଇ ପାଖରେ ତ ପଳେଇ ଆସ ଦେଖିକି ଯିବ ହୁଁ।
ହୁଁ। ପାଖେରେ କେମତି ଜାଣିଲେ?
ଜାଣିଲି ସମସ୍ତେ ତ ଏଇ ପାଖ ପାଖ ପିଲା ଆଉ।
ହଁ ଆଉ ସେୟା ନୁହଁ ଆଉ କଣ? ଆଉ କଣ କୁହ କଣ କରୁଚନ୍ତି ଆପଣ? ଅ ନାଇଁ କଣ କରନ୍ତି?
ମୁଁ ହାଉସ୍ ୱାଇଫ୍।
ହଁ ଆଉ କଣ କୁହ ପୁଅ ଝିଅ?
ଝିଅ ଟିୟୁସନ୍ ଯାଇଛି ପୁଅ ଟା ଶୋଇ ପଡ଼ିଛି ଆଉ।
ହୁଁ ହୁଁ ଝିଅ ବଡ଼।
ହଁ ସିଏ ତାର ଦଶ ବର୍ଷ କମ୍ପ୍ଲିଟ୍ ହେଇଗଲା।
ହଁ ହୁଁ।
ଆଉ ଘର ଲୋକ କଣ କରୁଛନ୍ତି ସମସ୍ତେ ଘରେ ସମସ୍ତେ କେମତି ଅଛନ୍ତି?
ଆଉ ସମସ୍ତେ ଭଲ ଅଛନ୍ତି ଛୁଆ ତାଙ୍କର କଣ ଟାସ୍ ଖେଳୁଚନ୍ତି। ଆଉ ଦେଇ ହେରିକା ଏଠି ବସିକି କଣ କରୁଛନ୍ତି ମୁଁ ରୁମ୍ ରେ ମୋବାଇଲ୍ କେଞ୍ଚୁଥିଲି ଆଉ।
ଅ ହଁ।
ଆଉ ଆଉ କଣ କୁହନ୍ତୁ? ତାଲେ ରଥ ଯାତ୍ରା ତ ଗାଁ ରେ ବିତେଇ ଦେବେ ଆଉ ଆଉ ରଜ କଣ କେମିତି କଲେ?
ହଁ ରଜ ଆମର ଆମ ଗାଁରେ ଏବେ ରଜରେ ପିଠା ହେଇଥିଲା ମାନେ କାକରା ପିଠା ହେଇଥିଲା। ଆଉ ସେ ଯୋଉ ପୋଡ ପିଠା ହେଇଥିଲା ଚକୁଳି ହେଇଥିଲା। ଏମତି ବରା ଫରା କରା ହେଇଥିଲା। ମତେ ଏତେ କିଛି ପିଠା ଫିଠା ଆସେନି ହଁ।
ଛାତ ନ ଆସିବା ଅଲଗା କଥା ଏଇ ଖରାରେ ଖାଇବାକୁ ବି ମନେ ହେଇନଥିବ।
ହଁ।
ହଉ।
ତ ତମର ସେପଟେ କେମତି ରଜ?
ରଜ ସେମତୀ ହେଇଥିଲା ଆଉ। ନାଇଁ ମ ରଥଯାତ୍ରା ତ କାଇଁ କୁଆଡେ ଯିବାର ନାହିଁ ଦେଖିବା ଗାଁ ଆଡେ ଯଦି ହବ ଯିବା ଆଉ। ଏଇଠି ଥିଲା। ଗାଁ ଆଡେ ଟିକେ ଯାଇକି ବୁଲି ଆସିବ। ଆଉ କଣ କୁହ।
ଗାଁ ଆଡେ ମାନେ କୋଉଠି ରହୁଚନ୍ତି କି?
ଓହୋ ଶାଶୁ ଘରେ ତାହାଲେ ଅଛନ୍ତି। ଆଉ କଣ ପିଲାପିଲି?
ହାଲୋ।
ହଁ ପୁଅ ଦି ଜଣ।
ଓ ହୋ।
ଆଉ କଣ କୁହ।
ପୁଅ ମ୍ୟାଡମ କେତେ ବର୍ଷର ହେଲେଣି ଦି ଜଣ?
ଜଣେ ଆଠ ବର୍ଷ ଆଉ ଜଣେ ଚାରି ବର୍ଷ।
ଓ ହଁ। ବଡ ତାହେଲେ ସ୍କୁଲ ଯିବଣି ନା।
ହୁଁ ବଡ ସ୍କୁଲ ଗଲାଣି।
ଆଚ୍ଛା।
ତୃତୀୟ ହେଲାଣି ଆଉ।
ହଁ। ଆଉ ଏଇଠି କେତେ ଦିନ ହେଲାଣି ଜଏନ କଲେଣି?
ଆଠ ଦିନ ପ୍ଲସ୍ ହେଇଯିବ ମୁଁ କୁଆଡେ ବି କଲ୍ କରିନି।
ଉଁ ହୁଁ।
ମନେ ହିଁ ପଡେନି। ଏଇ ଆଜି ଏଇଥିରେ ଦେଖିଲାଠୁ ଜଷ୍ଟ ଚାଲିଚି।
ହଁ ହଁ।
ଏମତି ଆଉ ଆପଣ?
ମୋର ବି ସେଇ ମାନେ ଛ, ଚାରି, ପାଞ୍ଚ ଦିନ ହେଇଯିବ ମୁଁ ମଝିରେ ଏମିତି କିଛି ଟାଇମ୍ ଦୋଉନଥିଲି ତାପରେ ଦିଇ ଦିନି ହେଲାଣି ଟାଇମ୍ ଦୋଉଚି ଟିକେ ଆଉ।
ମୁଁ ଆଜି ଜାଣିକି ଫାଷ୍ଟ ଟାଇମ୍ ଦେଇଚି।
ଓ ହୋ।
ଆଉ କଣ କୁହନ୍ତୁ। ପଚାରୁଥିଲେ।
ରୋଷେଇ କଣ କରୁଥିଲେ?
ରୋଷେଇ ଖାଇକିରି ଯାହା ଶୋଇ ଆଉଥିଲା ତାହା। ଡାଲି, ଭାତ, ଛତୁଭଜା ମାଟି ଆଳୁଭଜା। ଆଉ ପୋଡା ପୋଡି ମାନେ ଆଳୁ ଟମାଟ, ବାଇଗଣ ଗଛ ସବୁ ସିଜାସୁଝି ହେଇଥିଲା କାକୁଡି ପକେଇ ଖାଇଦେଇଥିଲୁ।
ହଁ ବର୍ଷା ପାାଗକୁ ବି ଏତେ କିଛି କରିବାକୁ ଇଚ୍ଛା ହୋଉନି ନା।
ହଁ ପରା କିଛି ଖାଲି ଖାଇକି ଟିକେ ବସିବା କଥା ଆଉ।
ହଁ ଆଜି ତ ସକାଳୁ ପୁରା ଆମର ଏପଟେ ବର୍ଷା ଲାଗିଛି।
ସଖାଳୁ ଲାଗିଚି ଜମା ଛାଡିନି।
ହଁ।
ଖାଲି ଲାଇନ ଟା କେମିତି ଅଛି ଯାଉନି।
ହ।
ତାସ ଧରିକି ତ ବସି ପଡିଚନ୍ତି ଦି ଜଣ ହଉ ସବୁ କୁଆଡେ ବୁଲୁଚନ୍ତି କେଇଜାଣି। ହେଇଠି ପକ୍କା ପକ୍କା ହଉଚନ୍ତି।
ହୁଁ ହୁଁ।
ଭଲ ଆଉ। ବାପଘର କୋଉଠି?
ଏଇଠି ଆଉ।
ଉଁ ହୁଁ।
ଆପଣଙ୍କ ଘର ପାଖରେ ହେଇଥିବ।
ହଁ।
ସେଇଠୁ ବି ହେଇ ଥାଇପାରେ।
କଣ?
ଆପଣଙ୍କ ଗାଁରେ ବି ହେଇଥାଇପାରେ।
ହଁ କି। ହେ ଭଗବାନ ମୁଁ ତ ଜା ମୁଁ ତ ଜାଣିବି
ମୁଁ ବି ଜାଣି ପାରୁନି।
ଉଁ ହୁଁ।
ଗୁନି ହେଲା ଭରିଆ ସେଇ ପାଖାପାଖି ହେଇଥିବ ଆଉ।
ହଁ ମୋ କହିବା କଥା କି ମାନେ ଏସ ଏଇ ହଁ ପାଖାପାଖି ତ ଭୁବନ ଏରିଆ ତ ସମସ୍ତେ।
ଉଁ ସେଇ ତମ ପାଖ ଏରିଆରୁ।
ହଁ ହଁ।
ହଁ ଜସ ଟିକେ ଦୂରରେ ଆମେ ଡେଲି ମାର୍କେଟ ଯାଉଚୁ ତମ ଏରିଆକୁ। ସେଇଟା ତ ମାର୍କେଟ ଆଉ କୁଆଡେ ଯିବୁ।
ହଁ। ହଁ।
ଆଉ କଣ କୁହନ୍ତୁ।
ଆଉ ରଜ କଣ କେମିତି ହେଲା ତମ ଗାଁ ରେ?
ରଜ ଏଠି କିଛି ନାହିଁ ଫାସ ଦିନ ଆ ଉ ଫାଷ୍ଟ ଦିନ ମୋ ମାମୁ ଘରେ ଆସିଥିଲେ। ହ କୁଆଡେ ବୁଲି ବୁଲା ଗଲୁନି। ଏଇଠି ରୋଷେଇ ବାସ ଏମିତି ତାଙ୍କ ସାଙ୍ଗରେ ଦିନ ପଳେଇଲା। ସେକେଣ୍ଡ ଦିନ ଆମ ଗାଁକୁ ଯାଇଥିଲି ମୁଁ। ଏଇଠି ବୁଲି ବୁଲାକି ଆସିଲି ହାରି ସେଇଦିନ ପୁଣି ପଳେଇ ଆସିଲୁ। ଥାର୍ ଦିନ କୁଆଡେ ଯାଇନୁ ଆମ ନଣନ୍ଦ ହରିକା ଆସିଥିଲେ ରହିଗଲୁ ଏଇଠି ଆଉ। ଘରକୁ କୁଣିଆ ଆସିଲେ ଅଉ କୁଆଡେ ଯିବା।
ହଁ ଘରକୁ ପୁଣି ଆସିଲେ ତାପରେ ଘରର ବୋହୂ ହେଲା ପରେ ତ ସରିଲା। ମାନେ ସମସ୍ତଙ୍କ ଦାୟିତ୍ବ ନେଇକି ବୁଲାବୁଲି କରିବାକୁ ଟାଇମ ହିଁ ନଥାଏ।
ନାଇଁ ଦାୟିତ୍ବ ନବାରେ କିଛି ନାଇଁ ଦାୟିତ୍ବ ନବାକୁ ହଁ କିଛି ନାଇଁ ପଡା ଅଛନ୍ତି କାମ କର ନ କର ନ ରହିକି ଅଲଗା ଆଡେ କୁଆଡେ ପଳେଇଲେ ଆଉ ଖରାପ ଭାବିବେ ଯା ହେଲେ ତ।
ହଁ ହଁ।
ଯା ହେଲେ କହିବେ ଆମେ ଆସୁଚୁ ଜାଣିକି ପଳେଇଲେ। କାହିଁକି ସେମାନେ ମନ ଦୁଃଖ କରିବେ। ଯେତେବେଳେ ତ ସେତେ ଚାହିଁବ ବୁଲିବା ଆଉ।
ହଁ।
ଆଉ ରାତିରେ କଣ ରୋଷେଇ ହବ ପ୍ଲାନିଂ କଣ ଅଛି?
ରାତିରେ ମୁଁ ଖାଇବି ପରଟା କରିବି ଖାଇବି। ଆଉ ମୋ ପୁଅ କହିଛି ମଟର ତରକାରୀ ଖାଇବା ପାଇଁ। ଆଉ ଦେଖିିବା ସାନ୍ ସାନ କଣ କରୁଛନ୍ତି ଦେଖିବା ଆଉ ମୁଁ ଦହି ଆଉ ପରଟା ଖାଇଦେବି ମୋର ପରଟା ହେଲେ ଦହି ଯୋଗୁଁ ମୁଁ ଚଳିଯିବି। ଥଣ୍ଡା ପାଗ ହଉ ବରଂ ଚଳିଯିବ। ରାତିରେ ହଁ ଦହି ଖାଆନ୍ତିନି ଦହି କାଇଁ ଖାଇବନି?
ନାଇଁ ରାତିରେ ଦହି ଖାଆନ୍ତିନି ଶୁଣିଥିଲି ନା।
ଆମ ଦହି ଖାନ୍ତି ମୁଁ ତ ଦହି ଖାଏ ସବୁବେଳେ ଅଧିକାଂଶ ରୁଟି ଖାଇଦିଏ।
ହଁ ହଁ।
ଦହି ରୁଟି କି ଦହି ପିଠା ଏଇସବୁ ଖାଇଲେ ହବନି ନା ଭାତ ସାଙ୍ଗରେ ସିନା ଖାଇବନି?
ହଁ ହଁ।
ସେ ଦହିରେ ଆଉ କାଇଁକି ଖାଇବ? ମୁଁ ତ ଖାଏ। ନ ଖାଉଥିଲେ ବି ଖାଇଦିଏ।
ହୁଁ ହଉ ରଖୁଛି ଆଁ?
ହଁ ହାଁ ହାଁ।